ହ୍ୟାଲୋ!
ହଁ।
ହଁ କଣ କରୁଛୁ? ହ୍ୟାଲୋ!
ବସଛି ବସ୍
କହିଯା। ହୁଁ କହିଯା ପ ରହିବୁନୁ! କଣ କହୁଛିୁ ବସିଛୁ ଆଉ ଏମାନେ ଝିଅ ଟିକା ନେମ କହିବୁ କଥା ହେଇଚ ହେଲେ ହଁ କରଚିବା କଣ
ପାଠ ପଢ ଆଉ ମାଇଙ୍ଗଡିଆ ପାଇଁ
ହେଇ ଯାଇଛି ରୋଷେଇ କରିବାକୁ ପିଠା କରିବାକୁ ହଁ ପିଠା। ପିଠା ଖାଇବାକୁ ଯାଇଛନ୍ତି କରିବାକୁ ଯାଇଛି।
ହଁ।
ପିଠା କ ଯାଇଛି ଏକି
ହଁ।
ଆଉ ତାମ ଯାତିଛି କଣ ହେଇଛି?
ଆଉ ତୁମ ପୁଅ?
ତମର ଏଠ କଣ ହେଇ, ଆମ ପୁଅ! ହେବେ ପଢୁଥିଲା। ଓ ଆଉ ତୁ କଣ ପଡିବୁ? କଣ ପଡିବୁ କଣ ପକେଇନି
କିଛି ଠିକ କିଛି ଠିକ କରଁ ପକେଇଚି ଦେଖିଆ ପ୍ଲସ ଥ୍ରି । ପକେଇଚି ଦେଖିଆ।
ହଁ ନର୍ସିଂ କରିଦେଲୁନୁ। ନର୍ସିଂ କରିଦେଲୁନୁ।
ନର୍ସିଂ ଟା କରିନି ଡିପ୍ଲୋମା କରିବି ଡିପ୍ଲୋମା
ଡିପ୍ଲୋମା କରିବୁ, ଆ ଡିପ୍ଲୋମା କରିବୁ ପ୍ଲସ ଥ୍ରି କାଇଁ ଆଡ୍ମିସନ୍ କରୁଥିଲୁ?
ହଁ।
ଆବ୍ ଏ ଡିପ୍ଲୋମା କରିବୁ ପ୍ଲସ ଥ୍ରି କଣ ପାଇଁ ଆଡମିଶନ୍
ଆଡମିସନ୍ କଣ କର ଆଡମିସନ୍ କରିନି ଖାଲି ପକେଇ ହଁ ଯେ ମୁଁ ପକେଇଛି ଖାଲି ଆଡମିସନ କରିନି। ହ
ଆ ପଇସାଟା ପୁଣି ଖର୍ଚ୍ଚ କକି ପୁଣି ପକେଇଲୁ ନା ଫର୍ମ ଟା ଆଉ।
ଫର୍ମ ବି ପକେଇଛି ପଇସା ଲାଷ୍ଟ ମୁମେଣ୍ଟରେ ନେଇନଥିଲା। ପଇସା ପକେଇଛି ହେଲେ ହେଲା।
ଡିପ୍ଲୋମାଟା ପାଇଁ ପଇସା ପକେଇଛି କିନ୍ତୁ ପ୍ଲସ୍ ଥ୍ରୀ ଟା ଲାଷ୍ଟ ମୁମେଣ୍ଟରେ ପଇସା ନେଇନଥିଲା।
ଓହୋ ଡିପ୍ଲୋମା କୋଉଠି କରିବୁ?
ଆଉ ତୁମ ଅଜା କଣ କରିଛନ୍ତି? ଡିପ୍ଳୋମା
ଦୋକାନ ଦୋକାନରେ।
ଓହୋ ଆଉ ସବୁ ଦେହ ପାହା ଭଲ।
ହଁ। ଯୋଉ ଭଲ ଦେଖିବା କଣ କ ଏ ୟା ମୁଁ ତ କିଛି କରିନି। ମୁଁ କିଛି କରିନେଇବି କରିଥାନ୍ତି ପିଜି ଫିଜି କରିଥାନ୍ତି କରିନେଇ କିଛି। କରିନେଲେ ଭାବୁଥିଲି ପିଜି କରିମି ବୋଲି। ବାହାରକୁ ପଲେଇ ଆସ କିଛି ସୁବିବନି।
ପ୍ଲସ ଥ୍ରି ପରେ ପିଜି ଟା କରିଲା ଲି ଲା
ପିଜି କଲେ କଣ କହନି ବହୁତ ମାନେ ଲେଟେ। ଲେଟ୍ ହେଲେ ଚାକିରୀ କରିବା କେତେ ତାର ଇଏ ଅଛି। ବି ଇ ଡି କରନ୍ତି ଯେ, କରିନେଇ ଦେଖିବା ତ ଯାଉଛି ଟ୍ରେନିଂ ଯାଉଛି ଆଉ।
ବି ଇ ଡି ଟା ଏବେ ପା ଆସିଥିଲା ନହେଲେ ପକେଇ ଦେଇଥିଲେ ଭଲ ହେଇଥାନ୍ତା।
ହୁଁ।
ବି ଇ ପକେଇ ଦେଇ ଥା
ହଁ କରିନେଇ ଦେଖିଆ ଏ ବର୍ଷ କିଛି କରିମିନେଇ। ଆଉ କିଏ ଆଉ ଦବ?
ଓହୋ ନାଁ ଏଇ ବର୍ଷ ପକେଇ ଦେଇଥିଲେ ନହଲେ ସିଟ ଟା ଭ ଓହୋ।
ସିଟି କରିମିନି ଏ ବର୍ଷ କିଛି ଏ ବର୍ଷ କି ଛି କରାକରି ନାହିଁ ହଁ। ଏବର୍ଷ କିଛି କରିବିନି।
ଆଉ।
ହାଲୋ। ହ୍ୟାଲୋ।
ଓହୋ।
ହ୍ୟାଲୋ। ଶୁଭୁଛି ନା?
ହଁ କହ।
ହଁ ମୁଁିଲି ଏବଷ ଏବ ବର୍ଷ କିଛି କରିବେ ନି ବି ଆ ହାଡେ କିଛି କହନା। ବସୁ କିଛି କନି।
ଓହୋ ସେ ଅଳ ଦେଖ ବାର ବର୍ଷକୁ ଏ ବର୍ଷ ଏବେ ପ୍ରିପେୟାର ହେଇଯ ଆର ବେଳକୁ କରୁ ଆ।
ହଁ ଏ ବର୍ଷ ହେଲେ ଏ ଯୋଉ ଯାଉଛି କୁଆଖିଆ ଟ୍ରେନି ସେଥି ଦେଖିବା ଟେ ଭଲ ଚାକିରରି ଟେ ପାଇଲେ କଣ ପହିଲ। ତାପରେ ଯଦି କରିପାରିବି କରିବି ନ ନ ହେଲେ ନାହିଁ।
ଚାକିରି ମିଳିଯିବ ଚାକିରି ମିଳିଯିବ। ଆସିଛି ଇରେ କିନ୍ତୁ କରିଲେ ହେଲା ଏ କମ୍ପ୍ୟୁଟର ଲାଇନରେ ଅ
ହୁଁ ସେଇ କମ୍ପୁଟରରେ ଯାଉଛି ବା।
ଆଉ।
କମ୍ପିଟର ଯାଉଛି ଆଉ କଣ କହ।
ହୁଁ କମ୍ପୁଟର ଟା କମ୍ପ୍ୟୁଟର ଟା ଭଲ। ଆଉ।
ହଁ ଏ ଆଇଟି ଶିଖୁଛ।
କେତେ ମାର୍କ ତ ରହିଲା ତ?
ହଁ।
ହଁ। ଆଉ ଯୋଉ କଣ ତ ଟିକେ କହୁଥିଲି
ଆଉ
ତମେ ଆଡେ ବର୍ଷା ହେଇଛ ନା ଏବେ?
ବର୍ଷା ହେଇଛି ନା ତମ ଆଡେ? ହ୍ୟାଲୋ।
ସେ ଯୋଉ ଘର ପାଖରେ ଯୋଉ ଚୁମନ ହେଇଥିଲା ଏବେ ଟିକେ ରାତିରେ ପୁରା ଦର ହେଇଥିଲା
ପଦାକୁ ପଳେଇ ଆସ।
ଆଉ ସେିଏ ତମ ଘର ପାଖ ରେ ଚୁମନ ଦେଇ ସି କ ଏସି କଲେଜରେ ପଢୁଛନ୍ତି?
ନା ତ ନା।
ହ୍ୟାଲୋ ଆଉ କଉ କଲେଜରେ ପଢ଼ୁଛନ୍ତି?
ସିଏ ପଢୁଛି ଆଉ। ସେ ପଢୁନ ଏଠି ବଢୁନ।
ଆଉ।
ବର୍ଷା ଏ ସକାଳ ହେଇଥିଲା ନା ଲାଗିଥିଲା ନା? ମ ବର୍ଷା ଯେ ସକାଳେ ଲାଗିଇ ଯାଇଥିଲା ନା?
ସକାଳେ ହିଁ ରା ତିେରୁ ହୋଇଇଥିଲଥିଲା ଓହ ନ। ହଁ ତମ ଆଡେ ହେଇଥିଲା?
ହଁ ବର୍ଷା ଲାଗି ରହିଥିଲା ସକାଳେ ଯାଇକି କେତେବେଳେ ଛଡିଲା ହଁ। ହଁ ଆମ ଆଡେ ହେଇଥିଲା ଏ ଲଠ ଯ ଚାାଡ଼ିଲ।
ଆଉ ତମର ଟ୍ୟୁସନ ପ୍ିଲମ ଟ୍ୟୁସନ କରି ସାରିଲୁଣି? ଓହୋ ଆଉ ଟ୍ୟୁସନୁସନ କରିିଲୁଣି?
କଣ କହିଲ?
ଆଉ ଟଟିଉସନ ଚୁଆ କରିସାରିଲୁଣି?
ହଁ ବ ଛାଡିଲି ଏବେ ହଁ ଏବେ ଛାଡିଲି ହଁ।
ଓହୋ ଆଉ କଣ ସେ ଯୋଉ ତାଙ୍କ ପୁଅ ଦିନ ଉଠିଛୁନାସି
ନା। ସେ ଆସିଲ ନା ଏ କ ହେଇଥିଲେ ନା ବା ସେ ବା ମାଉସୀ ଘରେ । ତାକୁ ଆଣିକି ଛାଦି ଦେଇଥିଲେ ହେଇନଥାନ୍ତା ଆଉ ତା ପାଠ ପଢା ଲସ୍। ମାଉସ ନେଇ ଚଡ଼ିଦେଚନ୍ତି ଆସ ସ୍କୁଲ ଫଲ ଯ
ଲ ସ ହୁଏ ଆଡୁ ମଝିରେ ଯା ତ ତ ଯୋଉ ମାନେ ପାଠ ପଢା ଛୋଟ ଛୁଆକୁ ଟିକେ ଇଏ ହଉ ଏବେ ଯଦି କଣ ଛାଡିବ ପରାଟି ସବୁ ତାକୁ କଷ୍ଟ
ଟଏ ଭୁଲି ଯାଇନଥିବେ ଭୁଲି ଯାଇଥିବ ତାକୁଦ ମୋବାଇଲରେ ବି ଯାଇ ଅଛନ୍ତି ତା ମାଉସୀ ଘରେ। ଖେଳୁଛି ବୁଲୁଚ କହିିବାର ନାହାନ୍ତି ନଁ ପାଠମ ପଢୁଥିବ ସେ? ମୋବାଇଲ ଦେଇଛନ୍ତି ମୋବାଇଲ ଦେଖୁଥିବ ସେ ପାଢୁଛ ପାଠ ସବୁ ଖାଇ
ଏଠି ସ୍ସ ଯ ଘଟ ଘଟ ହେଇ ହଁ
ହଁ।
ସ୍କୁଲ ବରମ ଆଡୁ
ହଁ କହୁ।
ଶିଶୁ ମନ୍ଦିର ନା ଯାହାଲେ ସେ କଣ ଫି ଆଉ ଫିସ୍ ତ ନେବେ ନା ବରଂ ତ ପାଠ ପଢା କରୁଛି ପାଠ ପଢା ପାଇଁ ତା କଣ ଛାଡି ଦିଅନି ଆଉ ପୁଣି ଯେତେବେଳେ ଅଛନ୍ତି କେମିତି ଛୁଆ ଟାକୁ ଗେଲ। ଗେଲା କରୁଛନ୍ତି କେମିତି ସମସ୍ତେ ପୁଣି ଘରେ ସବୁ ରଖୁ ଧ
ସିଏ ରହିଥିଲେ ଯୋଉ। ତ ଖାଇ ଦେଇେଇକି ସକାଳୁ ପଳେଇଥାନ୍ତା ସ୍କୁଲ ଆସିଥାନ୍ତା ଗୋଟେ ତାପରେ ଶୋଇଥାନ୍ତା ଖାଇ ପ କେ ପୁଣି ସନ୍ଧ୍ୟ ପାଠ ପଢ଼ିଥାନ୍ତା। ଏ କିଛି ନାଇଁ ତ ପୁଣି ଯାଇଥାନ୍ତା ଟିକେ ବୁଲ ଥାନ୍ତାଉ ଖାଇ ବିି ଶୋଇଥାନ୍ତା କିଛି ତ କାହାକୁ ଖୋଜି ନଥାନ୍ତା।
ହଁ। ଆଡୁ ତା ଖାଇବାରେ କୋଉ ଟେନସନ କି ଚକୁଳି ତାର ତ କରିଦେଲେ ଖାଉଛି।
ହଁ ତାକୁ ଫୋନ କରିଥିଲୁ ନଁ ତ ତା କୋଉ ଘଲ ମାମା ମୋବାଇଲ୍ ଫୋନ କଲି। ସେ ଉଠେଇଦେନି ଏ ତା ମାଉସୀ ଉଠେଇଲା ସେ ନମ୍ବର ଟା। ଦେଖ ସେ ଅଛି ତାଙ୍କର କାହିଁପପ ମୁୋଡି ପକଉଛି ନଳିପକ ଯପ ହେବ ସେ କ
ଓ ହୋ
ହଁ ଫାଙ୍କା ଆ ଟିକେ ପଳେଇ ଏଇ ସା କସୁଛି
ହଁ।
ହ କ ଆଉକୁଛି କନି ଯବା ପାଇଁ
କଣ କହିଲୁ?
ହଁ ସେ ଯୋଉ ଟାପ୍ ଫାପ୍ ମୋଡ଼ି ଦଉଥିଲା ମାଉସୀ କହୁଥିଲା ଜଗଲ ହଉଛି ସେଇଠି। ଆଉ ତୁ କୋଉଦିନ ପୁଣି ଆସିବୁ ବ ରଜ ତୁ ସାଙ୍ଗେ ସାଙ୍ଗେ ପଳେଇଲୁ
ରଜରେ ଆସିଥିଲି ଯେ ତମ ଘ ନା ରଜରେ ଆସିଥିଲି ଯେ ଆଉ ରହିଥାନ୍ତି ଆଉ କଣ ରହିମି ଆଡେ ରଜ କୁ ତାଙ୍କ ଘରକୁ ଯାଇଥାନ୍ତୁ ନାଉ ମୁଁ ରହିଲିିନି ଡ୍ରେସ ପତ୍ର ନେଇ ନ ଥିଲେ
ରହିଲିନି ତ ମୁଁ କହିଲି ପଳାଇ ଏବେ ପଛରେ କେବେ ଆସିବି ରହିଥିଲେ ହେଇଥାନ୍ତା ଆଉ ମୁଁ ରହିଲିନି ଆଉ
ଆଉ କେବେ ତ ମାମୁଁ ଆସିଲେ ପଳେଇ ଆସିବ ନା
ସେଇ ସେତେବେଳେ ଦେଖିବା ଜିମିିତି ୟାଙ୍କୁ ଟିକେ ଦେଖି ଦେଇକି ଦେଖି ଦେଇକି ଆଇଲେ ହବ ଆଉ
ହଁ ଆମର ଏଇ ଘ ଖାଇବ ନହେଲେ ଆମର ଆଉ ଟିକେ ହେଲେ ଖାଇବୁ
ମୋଟର ତରକାରି କରିଛ
ନା ମତେ ତ କରିନି ନା କଣ
ତମ ପୁଅର ବା ମଟର ଫେବରାଇଟ ସେଇଥିପାଇଁ ମୁଁ ମଟର ତ ଓହୋ ଏଇଟା କେତେ ଦିନ ଲେଖା କଥା
କଣ କହିଲୁ
କେତେ ମିନିଟ ଲେଖ କୁ ଅଛି ହେଲେ କେତେ କେତେ ମିନିଟ ଲ କ
ଦଶ କି ବାର ହେଇଗଲାଣି ହଁ
ହଁ
ହଁ କହ ଆମର ଯୋଉ ଘୁଗୁନି ଘୁଗୁନି ନ ହେଲେ ହବ ନା ଘୁଗୁନି ଏମ ପୁଅ ବା ଘୁଗୁନି ନ ହେଲେ ପ୍ରଳୟ କରିଦେବ
ତକାରୀ କରିଛ
ଘୁଗୁନି କରନଥିବ ବୋଉ ବୋଧେ କାଇ ମଟର ପିଠା ହଇ ସେମତି ଖାଇବା ବୋଧେ ତରକାରୀ ଦିନ ତରକାରୀ କଣ ଥିବ
ହଁ ହଁ
ଆଉ ଯୋଉ ଦେଖୁଛୁ ନା ଯୋଉ ଇଏ ସ୍କୁଲ ସାଙ୍ଗରେ ବହି
ହଁ